ହେଲୋ ହଁ ହଁ ନମସ୍କାର-
ଆଉ କୁ
କ୍ଲିଅର ହେଉନି ଆପଣଙ୍କର।
ହଁ କହିଲି ମ୍ୟାମ୍ କେମିତି ଅଛନ୍ତି? ହାଲୋ
ହାଲୋ
ହଁ ହ୍ୟାଲୋ ମ୍ୟାମ୍ ଶୁଭୁ?
ହଁ ଶୁଣା ଗଲା କୁହନ୍ତୁ।
କେମିତି ଅଛନ୍ତି?
ମୁଁ ଭଲ ଅଛି କୁହନ୍ତୁ।
ଆଉ ଆପଣଙ୍କ ପରିବାରରେ ସବୁ କେମିତି
ହୁଁ ପରିବାରରେ ଭଲ ଅଛନ୍ତି, ଆପଣ
ହଁ ମୁଁ ବି ଭଲ ଅଛି।
ଓ ହ ଘରେ ଅଛନ୍ତି ତ।
ଘରେ ହିଁ ଅଛି ପା।
ଆଜ୍ଞା ଭଲ ଅଛନ୍ତି ତ ସବୁ
ହଁ ଆଜ୍ଞା ଭଲ ଅଛନ୍ତି।
ଆଜ୍ଞା କୁହନ୍ତୁ।
ମୁଁ କହିଲି କଣ ଖାଇଲେ ବର୍ତ୍ତମାନ ଆପଣ ଯୋଉ ଡିନର। କଲେ କଣ ଖାଇଲେ?
ଖାଇକି ଆସିଲି ପିଠା ପିଠା ଆଉ ଏମିତି ଭଜା
ହଁ ଆଉ ବର୍ତ୍ତମାନ ଆପଣଙ୍କ ସିଆଡେ ଖରା କେମିତି ହଉଛି।
ଖରା ଆ ଯେ ଏତେ ହେଇନି। ଆଜି ବର୍ଷା ହଉଥିଲା। ଆଉ ବର୍ଷା ହେଇ ହେଥିଲା ଆଜି ହଁ ଆଜି ଟିକେ ଥଣ୍ଡା ପାଗ ଅଛି ଆଉ।
ଥଣ୍ଡାପାଗଜ ଆମର ତ ଇଆଡେ କାଲି ବର୍ଷା ଉଠେଇଥିଲା କିନ୍ତୁ ଏତେ ବି ବର୍ଷା ହେଇନି ଘଡଘଡି ଟିକେ ହେଲା ଆଉ ପବନ ଜୋର ହେଲା କିନ୍ତୁ ବର୍ଷା ହେଲାନି, କିନ୍ତୁ ଗୁଳ ଗୁଳି ଟା ରହୁଛି ଏପଟେ ଆଉ।
ହଁ, ହଁ ବହୁତ ବହୁତ ଗରମ ହଉଛି। ଆଉ ଖାଇଲେ କଣ?
କୁହନ୍ତୁ କୁହନ୍ତୁ, ମୁଁ ବର୍ତ୍ତମାନ କିଛି ଖାଇନି ଆମ ଗାଁ ରେ ବର୍ତ୍ତମାନ ଯାତ୍ରା ପଡିଛି ଗାଁ ରେ ଯିବି ସିଆଡ଼େ। ପ୍ରୋଗ୍ରାମ୍ ଅଛି ସିଆଡେ ଟିକେ ଯିବାର,
ଓହୋ ଯାତ୍ରା ମାନେ ଦୋକାନ ମେଳା ନା ହଁ ନାଚ ହଁ। ହଁ
ବାସ୍ ମେଳା ହଁ ସେଇଟା ହଉ ଆମ ଗାଁରେ ବର୍ତ୍ତମାନ
ଓହୋ କିଛି ପୂଜା ଚାଲିଛି କି
ନାଇଁ ପୂଜା ନୁହେଁ ରଜ ଆଗକୁ ରଜ ଆସୁଛି ଆମର ରଜ ମହୋତ୍ସବ ହବ ଗାଁ ରେ
ଓ କଣ ରଜ ପାଇଁ ମେଳା ପଡିଛି।
ଏ ରଜ ତ ଅଛି କିନ୍ତୁ ରଜ ପୂର୍ବରୁ ଆମର ଏଇଟା ପଡେ ରଜ ପୂର୍ବରୁ ପୂଜା ପୁର୍ବରୁ ପଡେ ଆ ଆମର ଏପଟେ ଲକ୍ଷ୍ମୀ ପୂଜାଟି ଟିକେ ଫେମସ୍
ଏବେ ଲକ୍ଷ୍ମୀ ପୂଜା ହଉଛି କି?
ନାଇଁ ଲକ୍ଷ୍ମୀ ପୂଜା ଦଶହରା ଶଇଲା ପରେ ଆସେ,
ଏବେ ଏଇଟା କଣ ପାଇଁ ହଉଛି ନା ଖାଲିରେ ସେମିତି
ଏଇଟା ଏମିତି ଖାଲିରେ ସେମତି ଖରାଦିନେ ଏମତି ଗୋଟେ ଛୋଟ ଛୋଟ ଯାତ୍ରା ସବୁ ପଡେ ଗାଁ ଲୋକ ଲୋକମାନେ ଖୁସି କରନ୍ତି ସେଥିରେ ଆନନ୍ଦ ହୁଅନ୍ତି ଆଉ
ଆଜ୍ଞା ଆଜ୍ଞା ଆଜ୍ଞା ବୁଝିଲି ବୁଝିଲି। ଆଉ କିଣା କିଣି କିଛି କଲେଣି ନା ନାଇଁ, ମୁଁ ମୁଁ ସବୁ ପଢଉଛି।
ସବୁ ପଢଉଛନ୍ତି।
ହଁ
କିଣା କିିଣି ମୁଁ ବା ଆଉ କଣ କରିପାରିବି, ବୋଉ ଯିବ ଯାତ୍ରା ଦେଖି ବୋଉ ଯାହା କିଣିବ ଆଉ।
ଓହୋ
ଆଉ ମୁଁ ତ ପୁଅ ପିଲା ଟା ମୁଁ ଆଉ କଣ କିଣିବି କଣ କିଣି ଶିଖିଛି ଯେ କଣ କିଣିବି ମତେ କପ କହିଲେ ମୁଁ ଗ୍ଲାସ ଧରିକି ଆସିବି ମୁଁ ବା ଆଉ କଣ ଜାଣିଛି?
ଯାହା ଖାଇକି ଆସିବେ ଆଉ।
ହଁ ଖାଇକି ଯାହା ଆସିବୁ ଗାଁ ରେ ଯାତ୍ରା ହୁଏ ଗାଁ ପିଲା ସବୁ ମିଶିକି ସାଙ୍ଗସାଥି ଗୋଟେ ଖୁସି ଖୁସି ଲାଗେ ତ ତାରା କାକା ସମସ୍ତେ ମିଶନ୍ତି ଖୁସି ଲାଗେ ରାତିରେ ଏକାଠି ବସିକି ଯାତ୍ରା ଦେଖିବା ଟା ଆପଣ ବି ଗାଁ ରରୁ ଆସିଛନ୍ତି ଆପଣ ଜାଣିଥିବେ ଗାଁର ମାହୋଲ ଟା କେମିତି ସବୁ ହୁଏ।
ଆମର ବି ବହୁତ ମେଳା ପଡ଼େ ଏପଟେ
ସେପଟେ ମେଳା ପଡ଼େ?
ହଁ ସେଇ ମୀନା ବଜାର ମେଳା ଏକା କୁହନ୍ତି।
ଏକା କୁହନ୍ତି। ଓ ହୁଁ ଏପଟେ ପାଖ ଗାଁରୁ ବି ଲୋକ ବର୍ତ୍ତମାନ ଯାଉଛନ୍ତି ମୁଁ ଛାତରେ ବସିକି ଆପଣଙ୍କ ସହିତ କଥା ଅଉଛି ଦେଖୁଛି ଲୋକ ସବୁ ଯାଉଛନ୍ତି ସମସ୍ତେ ଛୋଟ ପିଲା ବଡ ଲୋକ ସମସ୍ତେ ଯାଉଛନ୍ତି ନାଚ ଦେଖିବାକୁ, ଖୁସି ଲାଗୁଛି।
ସବୁ ଘରୁ ଲୋକ ଯାଉଥିବେ ଘର ସବୁ ଫାଙ୍କା
ହଁ ସମସ୍ତଙ୍କ ଘର ତ ପ୍ରାୟ ଫାଙ୍କା କହିବାକୁ ଗଲେ ଆ ବାପା ତ ସେପଟେ ସ୍କୁଲରେ ରହିଲେ ଏବଂ ଓ ଗଲା ସେମତି ଆଉ ଆପଣ ମାନେ ଖାଇବା ପିଇବା ସରିଲାଣି ଆପଣଙ୍କର?
ହଁ ସରିିଲେଣି
ଆଉ କଣ କରାଯା ସେପଟେ ତମର
ରଜ ଆମର ହଁ ରଜ ଭଲ ହୁଏ, ଆମର ରଜରେ ସେଇ ନୂଆ ଡ୍ରେସ୍ ହବ ସବୁ ସବୁ ଖାଇ ପିଇକି ବୁଲିବୁ ଦଡୋଳି ଖେଳିବୁ ଆଉ
ରଜ ମସ୍ତ
ରଜ ଏତେ ଆଉ ଆଗରୁ ଭଲ ହଉଥିଲା। ସେମିତି ତ ଆଉ କିଛି ନାହିଁ। ହଁ ସେତେବେଳେ ହଉ ଥିଲା ଏବେ ଆଉ ଇଣ୍ଟରେଷ୍ଟ କମିଗଲାଣି ଆଉ କିଛି ହଉନି। ଯାହା ସେ ଛୋଟ ପିଲାମାନେ କରୁଛନ୍ତି ଆଉ। ଆମେ ଆଉ ଏତେ କିଛି କରୁନା।
ମତେ କାହିଁ ଲାଗୁନି କି କି ମାନେ ଆପଣ ମତେ ଆଜି ଷୋହଳ ପନ୍ଦରେ ହେଇଯିବ? ସତ ତ କଥା।
ହଁ ସେମିତି ଶୁଣା ଯାଉଛି, କିନ୍ତୁ ନୁହଁ। ହୁଁ ସେମିତି ଶୁଣା ଯାଉଛି, କିନ୍ତୁ ସେମିତି ନୁହଁ।
ହୁଁ। ଏ ଯୋଉ ଭାଇଙ୍କଠୁ ନମ୍ବର ଆପଣ ଆ ଥିଲେ ହଁ। କୁହନ୍ତୁ ମ୍ୟାମ୍।
ହଁ
ସେ ଭାଇଙ୍କଠୁ ନମ୍ବର ଆଣିଥିଲେ ମୋର?
ସେଇ ଦେଲା। ମୁଁ ଇରିଟେଟ ହେଇଗଲି ନା ମୁ ତାକୁ କହିଲି ହଉନି ହଉନି ମା ଛାଡିଦେବିି କରିବିନି।
ଅହୋ ସିଏ ବି ଜଣ ମାନେ ଏମିତି କଣ ହେଇଥିଲା କି? ସେ ଜଣଙ୍କୁ ଏମତି କେତେ ଥର କଲ କରିଦେଇଥିଲେ ସିଏ ବି ଚ ଚିଡା ହେଇଯାଇଥିଲେ। ତାଙ୍କୁ କଣ ମାନେ ଖରାପ କଥା କହିଥିଲେ ସେଏ ମତେ
ହଁ ଅ ଶିକ କୋର୍ଡିନେଟର୍ ସେ ଅଲଗା ଇଏରେ ଅଛି। ସିଏ କହିଲା ସିଏ ଆକଚୁଆଲି ପ୍ରୋଜେକ୍ଟରେ ନାହାନ୍ତି। ଆ
ଓହୋ
ହଁ ଆଉ ହ ଆଉ। କଣ କୁହନ୍ତୁ?
ମହୋତ୍ସବ ଟା ଆଗରୁ ହଉଥିଲା? ଏବେ ଆଉ ହଉନି ସେଠି? ହଁ ମ୍ୟାଡାମ ଶୁଭୁଛି? ମୁଁ କହିଲ ରଜ ମହୋତ୍ସବ ଟା ଆଗୁ ସେଠି ଭଲ ହଉଥିଲା ଏଇ ଟା ତ ହଉନି ହ୍ୟାଲୋ।
ହୁଁ ନା ରଜ ଆଉ କରୁଛନ୍ତି ଛୋଟ ପିଲାମାନେ କରୁଛନ୍ତି ଆଉ ଭଲ ହୁଏ ଆମର ସବୁ। ତାପରେ ଆମର ଇଣ୍ଟରେଷ୍ଟ କମିଗଲାଣି ଆଉ।
ହଁ ଯେହେତୁ ଧୀରେ ଧୀରେ ବଡ ହେଲଣି। ଏ-ଅ ପୁଁ ମାନେ। ପରିସ୍ଥିତି କି ସମ୍ଭାଳିକି ଚଳିବାକୁ ପଡୁଛି। ଛି ଆଉ।
ହୁଁ ହୁଁ।
ଆମର ଏପଟେ ତ ସମସ୍ତେ ଗାଁ ପିଲା ଏକା ଏକାଠି ହେଇକି ଆମର ଆଗେ ରଜ ଥିବ ମାସେ ତା ପୂର୍ବରୁ ଆମର ସମସ୍ତେ କଥା ହେବେ ଗୋଟେ ବୈଠକ ବସିବ ବୁଝିପାରୁଛନ୍ତି ପୁରା ରଜରେ ସବୁ। ପ୍ରକାର ଦୋଳି କହିବାକୁ ଗଲେ ପଡ଼େ ରାମଦୋଳିଠୁ ଆରମ୍ଭ କରିକି ସେ ନିଶାଣୀ ଦୋଳି ପଟା ଦୋଳି ଆଉ ଆମର।
ନିଶାଣି ଦୋଳି କଁ।
ନିଶାଣି ସେଟା ଗୋଟେ ଆମର ଛୋଟ ନିଶାଣି ଥାଏ ଆମର ନିଶାଣି। ମୁଖ୍ୟତଃ କହିବାକୁ ଗଲେ ଦି ପ୍ରକାର ଘରେ ସାତ ପାହ୍ୟା ଆଉ ପାଞ୍ଚ ପାହ୍ୟା ସାତ ପାହ୍ୟା ଯୋଉଟା ଟିକେ ବଡ ନିଶାଣୀ ଯୋଉଟା ଆମର ପାହ୍ୟା କୁହନ୍ତି ତା ସାଥିରେ ଦି ଟାଇପର ପ ବୁଝିପାରୁଛନ୍ତି ଆପ ପାଞ୍ଚ ପାହ୍ୟା ଟା ଟିକେ ଛୋଟ। ସେଇ ପାଞ୍ଚ ନିଶାଣି ଟା ତିଆରରେ କରାଯାଏ ଏପଟେ ଦୌଡି ସେପଟେ ଦୌଡି ମଝିରେ ଦୌଡି ଭିଡ ଯାଏ ସେ ଯୋଉ ଦୌଡ଼ି ମଝିରେ ଯୋଉ ଫାଙ୍କା ଥାଏ ନିଶାଣି ମଝିରେ ସେଠି ଦ ଦୌଡି ଭିଡ଼ି ଦିଅନ୍ତି ସେଠି ବସେ ବସିବି ଆଉ ଦି ଜଣ ଏପଟୁ ଜଣେ ବାହିବ ସେପଟୁ ଜଣେ ବାହିବ।
ହଁ ହଁ।
ଏମିତି ହୁଏ ସେଟା ହେଲା ନିଶାଣି ଦୋଳି। ଆଉ ପଟା ଆମର ଝୁଳା ଦୋଳି ଯୋଉଟା ଆପଣ ରଜ ଦୋଳି ଯୋଉଟା କହୁଛନ୍ତି ସେଇଟା ହେଲା ରଜ ଦୋଳିରେ ଯାଏ ଆଉ ରାମଦୋଳି ତ ଆପଣ ଦେଖି ମାନି ଯାତ୍ରାରେ ରାମଦୋଳି ଆଉ ଛୋଟ ପିଲାଙ୍କ। କର ଆମର ପୁଚି ଖେଳ ସେ ସବୁ ପ୍ରକାର ହୁଏ ବଡ ପ୍ରାୟତଃ ରଜ ଝିଅ ପିଲାଙ୍କର ହଁ ସେ ସବୁ ଖେଳ। ହୁଏ ଆଉ ଝିଅ ପିଲାଙ୍କର ବ ବ ଏବେ ବି ଆ ଆମର ରଜ ଆମ ଗାଁରେ ଚାରି ଦିନ ପାଳନ କରାଯାଏ ସମସ୍ତଙ୍କ ଆଡ଼େ ତିନି ଦିନ ଆମ ଗାଁରେ ଚାରି ଦିନ ପ୍ରଥମ ତିନି ଦିନିଆଙ୍କ ଯୋଉ ହୁଏ ରଜ ଜ ତିନି ଦିନ ହୁଏ ସେ ତିନି ଦିନିଆଙ୍କ ଆମର ଖୁସି ମଜା ଯେତକ ସବୁ ପ୍ରତିଯୋଗିତା ଚାରି ନମ୍ବର। ଦିନ ଦିନ ଆମର ସବୁ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା ସେ ଯୋଉ ନାଚ ଗୀତ ଗୀତ ଗାଇବା ଛୋଟ ପିଲାମାନେ ସବୁ ଯୋଉମାନେ ପ୍ରତିଯୋଗିତାରେ ଭାଗ ନେଇଥିବେ ସମସ୍ତେ ନିଜ ନିଜ କାମ କରନ୍ତି ଆଉ ପୁରସ୍କାର ବିତରଣ ସେଇ ଦିନ ହିଁ ମଧ୍ୟ ହୁଏ।
ଓହୋ। କମ୍ପିଟିସନ୍ ଟାଇପ୍ ର ହୁଏ ତାହାଲେ।
ହଁ ସେଇଦିନ ଆମ ଗାଁରେ ବି ଖାଲି ସେଇ ଯୋଉମାନେ ପ୍ରତିଯୋଗିତାର ପ୍ରଥମ ଦ୍ଵିତୀୟ ତୃତୀୟ ହେଇଥିବେ ସେମାନଙ୍କୁ ନୁହେଁ ଗାଁରେ ଅନେକ ପ୍ରକାର ଅଛି ମାନେ ଏ ଆମ ଗାଁରେ ପାଲା ଗାୟକ ଅଛନ୍ତି ଭଜନ ଗାୟକ ଅଛନ୍ତି ଆମର ସବୁ ଯଉଁ କୀର୍ତ୍ତନ ମଣ୍ଡଳୀ ଅଛନ୍ତି ସେମାନଙ୍କ ଭିତରୁ ଜଣଙ୍କୁ ଶ୍ରେଷ୍ଠ ବଛାଯାଏ ଆମର କଳା ପରିଷଦ ତରଫରୁ ତାଙ୍କୁ ଗୋଟେ ପୁରସ୍କାର ବିତରଣ ମାନପତ୍ର ଦିଆଯାଏ ଆଉ ଗାଁରେ ସବୁ ଯୁବପିଢି ଥାନ୍ତି କ୍ରିକେଟ ଖେଳଠୁ ଆରମ୍ଭ କରିକି ଫୁଟବଲ୍ ଭଲିବଲ୍ ତାଙ୍କ ଭିତରୁ ଯିଏ ଶ୍ରେଷ୍ଠ କ୍ରୀଡ଼ାବିତି ଥାଏ ବୁଝିପାରୁଛନ୍ତି ସିଏ ଯୁବପିଢିଙ୍କୁ ଦିଆଯାଏ ପୁରସ୍କାର ମାନେ ଗୋଟେ ମାନ ସମ୍ମାନ ତାଙ୍କୁ ଦିଆଯାଏ ଗାଁ ରେ ସିଏ ଗୋଟେ ପ୍ରତିଭା ବୋଲି ଗାଁର ପ୍ରତିଭା ପୁରସ୍କାର ସେମାନଙ୍କୁ ଦିଆଯାଏ ଆଉ ସେହି ବର୍ଷ ଯିଏ ଦଶମରେ ଆମର ସବୁଠୁ ଆମ ଗାଁ ସ୍କୁଲରେ ଅଧିକ ମାର୍କ ରଖିଥିବ ଦଶମ ପରୀକ୍ଷାରେ ତାଙ୍କୁ ପୁରସ୍କାର ଦିଆଯାଏ ଆଉ ପ୍ଲସଟୁରେ ଯିଏ ଅଧିକ ଯୁକ୍ତ ଦୁଇରେ ଯିଏ ଅଧିକ ମାର୍କ ରଖିଥିବ ତାକୁ ପୁରସ୍କାର ଦିଆଯାଏ ଆମର ଏତିକି ମାନେ ସେ ପ୍ରତିଯୋଗିତା ବାଦ ଏତିକି ପୁରସ୍କାର ସବୁ ଦିଆଯାଏ ଅଲଗା। ଯେମିତି ସେ ପିଲାମାନଙ୍କର ପ୍ରତିଭା ଆଗକୁ ବଢ଼ିବ ତାଙ୍କୁ ଦେଖିକି ଆଉ ପିଲାମାନେ ଭଲ ପ ସବୁ ଇଏ ହେଇଯିବେ।
ହୁଁ ଏବେ ତ ହଁ ଟାଇମ ଟିକେ ହେଇଗଲାଣି ଆପଣ ହଁ ରଖନ୍ତୁ ପରେ କଥା ହବା ଆଉ।
ହଉ ହଉ ମ୍ୟାମ୍ ରହୁଛି।
ଆଜ୍ଞା ଆଜ୍ଞା ଥ୍ୟାଙ୍କ ୟୁ